ନାଇସି୍ କିଏ? କଣ କହିଲୁ ଟିକେ ଲାଜକୁଳି ଲତା ଆମର ଅଛନ୍ତି ନା ସେଥିପାଇଁ। ଅନେଇକି ମାନେ ଟିକେ ଚାହାନଣି ଟିକୁ,। ଆଉ ଚିକିତା ସ୍ଵାମୀ ସହିତ ମୁ କଥାହୁଏନା। ଏପା ସିଏ ବି ଟିକେ ସେଇଟାଇପିର ଲାଜକୋଳି ମତେ ଲାଗନ୍ତି।
ଯେ ମୁକହିନି ଆଉ। ହଁ କଣ ଖାଇଚ କହିଲେ ଦହିବା। ମୁଁ କହିନି ଆଉ ପାଣି ଟିକେ ଅଧିକ ପିଇବ। କହିଲେ ପାଣି ପାଣି ଦେଇଦେଏ ହେଲା।
ମୁ ନା। ଯୋଉ ମନେ ନାଇଁ ତୋବା ସ୍ଲାନ୍ ତୁ ଶୋଇଚ ତୁ ପାଡି କି ଅନେଇ ଥାନ୍ତୁ। ହେଲେ ଚାରିବୋଟଲ ଆଣିଚି।
ଖରାବେଳେ ଗଲେ କି?
ହୁଁ।
ଖରା ବେଳେ ଗଲେ।
ନାନା। ସେ ସଖାଳ ଚାଟାରୁ ନା ଆଉ ମୁଁ କଣ ଏଇ ଚାରିଟା ରୁ ଉଠିମି ନା କଣ।
ଚାରିଟାରୁ ଉଠିକି ସେ ପଣେଇ ଲେଣି?
ଆଉ ଉଠିଵାକୁ ଉଠିକି ଗାଧେଇ ପାଧେଇକି ଯାଇଛନ୍ତି।
ତମେ ସୋଇଚ?
ହୁଁ।
ଟିକେ ଶୋଇଥିଲୁ।
ମୁଁ ଶୋଇନି।
ସେ ଆସିକି ଉଠିଲେ ଯେତଳେ ମୁଁ ଦେଖିଛି ଗଲେ ଯେତଳେ ବି ସେ ମତେ କହିକି ଗଲେ‌ ଲେ କବାଟଟା ଦେ ଭିତର ପଟୁ। ଆଉ-
ଆରେ ଯାଆ ନାଁ।
କିନ୍ତୁ ଆଉ ମୁଁ ତଳୁ ଗଲନେଇ।
ଦି ତିନିଟା ଯା ଅଛନ୍ତି।
ହୁଁ ଅଛନ୍ତି‌ ଅଛନ୍ତି ସିଏ ଏଥର ପଳେଇ ବୋ ତାଙ୍କ ଗାଁ ଆଡ଼େ।
କିଏ?
ହଁ।
କିଏ?
ସିଏ ତାଙ୍କ ଦେହ ଖରାପ।
ଏ କାହା ଦେହ ଖରାପେ, ତାଙ୍କ ଦେହ ଖରାପେ?
ନା ନା, ସେ ତାଙ୍କର ସେ ଭାଇଙ୍କର ସେ କରି କୁରାକି ଦେବେ ନା ତାଙ୍କୁ। ସେ ଖାଉଚନ୍ତି ବିନା ମାନେ, ମସଲା ତେଲ କି ସିଜା ସନ୍ତୁଳା ଏ ସବୁ ଆଉ ସେଠି କଣ ସେଇରା କରିକି ଦେବେ କି ଏଇ ଯୋଉ
ସେଠି ଖାଲି ରାଗ, ମିଲେଟରି ବାଲାକୁ ରାଗ, ଇଏ ଜିନିଷ ରା ଦିଅନ୍ତି ଖାଇବାକୁ।
ହଁ ହଁ।
ଓ ହେଇଥିବେ। ଯିବେ, ଖାଇବା ପିଇବା, ମେଡିସିନି ଠିକି ଟାଇମ୍ ରେ, ଏରା ସବୁ ସେ କରିପାରିବେ ନା?
ହୁଁ। ତାପରେ ବି ତାଙ୍କର ଛୁୁଏ ନାହାନ୍ତି ଏବେ, ତ ଛୁଟି ତ ନଥେ, ଛୁଟି ତ ନେଇଚନ୍ତି। ଯାହା ସେ, ଟାଇମ୍ ଭିତରେ ସିଏ
ଡକ୍ଟର କହିଚି ପା, ଦେଢ ମାସ ପରେ ଆସିବ ବୋଲି।
ଇଏ ପୁରା ତାଙ୍କର ବୋଧେ ଭାଇ ଭାଇ ଭିତରେ, ଭଲ ପାଇବା ପୁରା ଭଲ।
ଏଇଠି? ହୁଁ, ଏଇଠି ଭଲ ପାଇବା ଭଲ, ତାଙ୍କର ଭାଇ ଭାଇ ଭିତେରେ।
ତାଙ୍କର ସମସ୍ତଙ୍କର ଭଲ, ସମ୍ପର୍କ।
ମୁଁ କହିଲି ସାନ କଣ କରୁଚି?
ସିଏ ଯୋଉ ଫାଇନାନ୍ସ ରେ।
ରହି ସାରିଚନ୍ତି?
ଆଁ
ରହିଚନ୍ତି?
ହଁ ଅ।
ଆଉ ଯୋଉଁ ଶାଶୁ?
କଣ ସିଏ?
ଶାଶୁ?
ସିଏ କଣ ଚାକିରି କରୁଚନ୍ତି ନା?
ନା, ତାଙ୍କର କଣ କେମିତି କଥାବାର୍ତ୍ତା, ଠିକ୍ ଠାକ୍?
ସିଏ କଣ?
ମାନେ ତତେ କିଛି କୁହନ୍ତିନି, ନା ତତେ?
ସିଏ ଯୋଉ ତାଙ୍କର ଡାଇବେଟିସ୍ ଅଛି। ଆମର ମୋ ଶାଶୁଙ୍କର ଶାଶୁ ଯିଏ, ସିଏ ପାଆନ୍ତି ପେନସନ୍। ଷୋହଳ ହଜାର ପାଞ୍ଚଶହ ନା ଣ, ହୁଁ।
ଅଛନ୍ତି?
ହୁଁ, ତାଙ୍କୁ ହେଲାଣି କେତେ ଛୟାଅଶୀ କି ନା ଅଠାଅଶୀ -ନବେ ବର୍ଷ ପାଖାପାଖି ହେଲାଣି।
ଏବେ ଯାଏଁ ପେନସନ୍ ପାଉଛନ୍ତି?
ହଁ। ପେନସନ୍ ସିଏ କଣ ଚାକିରି କରୁଥିଲେ ନା। ସେ ତାଙ୍କ ସ୍ଵାମୀ ଚାକିରି କରିଥିଲେ, ସିଏ ମଲା ପର୍ଯ୍ୟନ୍ତ ପାଇବେ। ବାପା ସେ ଚାକିରି କରୁଛନ୍ତି। ସେମିତି ସିଏ ଯଦି ଇଏ ହେବେ ଇଏ ବୋଉ ପାଇବେ।
ସିଏ କି ଚାକିରି ମାଷ୍ଟର?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
ମାଷ୍ଟର୍ ନା କଣ? ମାଷ୍ଟର୍ ନା କଣ?
ନା। ସିଏ ଅଛନ୍ତି ଏଇ ଯୋଉ ଫାଷ୍ଟ ବ୍ଲକ୍ ରେ ଥିଲେ। ତାପରେ ଏଇ ଯୋଉ ଅଛନ୍ତି ଇଏ ରେ ପିଅନ ଯୋଉ କଣ ତ ହେଟା କହନ୍ତି
ଅମିନ?
ଏଇମ ଧାନ ମଣ୍ଡି ଯୋଉ । କଣ ତ ତାକୁ କଣ କହନ୍ତି, ସୋସାଇଟ୍। ସୋସାଇଟ୍ ହଁ ଗମେଣ୍ଟ ଇଏରେ। ସୋସାଇଟ୍।
ବଢିଆ ଆଉ।
ତାଙ୍କର ଷାଠିଏ-ସତୁରି।
ହୁଁ।
ହାଁ?
ବି ଭଲ ତାହେଲେ। ତା ତାଙ୍କର ଯଦି କିଛି - କିଛି ହେଲା ତା ହେଲେ ତ ଇଏ
ସେ ଟୋଟାଲି ଘର ଖର୍ଚ୍ଚ ଚଳାନ୍ତି। ବନ୍ଧୁବାନ୍ଧବ, ଘର ଖର୍ଚ୍ଚ ସବୁ ତାଙ୍କର।
ପଇସା ପତ୍ର ।
ମାନେ ଆମ ହାତରୁ କିଛି ଖର୍ଚ୍ଚ ନାହିଁ ଘରେ।
। ସେଠାରେ କାମ କାର୍ଯ୍ୟ ପଡ଼ିବ ସେଇଥିରେ ସମସ୍ତେ ମିଶିକି ଦିଅଉ।
ଯାହାର ଯୋଉ ବାହାଘର ହୁଏ, ଯେମିତି ଆଙ୍କର ବାହାଘର ହେଇଥିଲା ସବୁ ଖର୍ଚ୍ଚ ସିଏ କରନ୍ତି।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
ହେ ଭାଇଙ୍କର ବାହାଘର। ସେ ସବୁ ଖର୍ଚ୍ଚ କରେଇ ଥିଲେ। ଦଶ ଲକ୍ଷ ଖଣ୍ଡେ ।
ଆଉ ଏମାନେ କିଛି ବି ନିଜେ-ନିଜେ ଇଏ କ
ହାକ୍ ତାଙ୍କର ପାଖରେ ଅଛି ଏମାନେ କାଇଁ ଖର୍ଚ୍ଚ କରିବେ।
ହୁଁ।
ସେଟା କିଏ କଣ କରିବେ, ସେଟା ଏମାନଙ୍କର ନୁହେଁ ନା।
ଝିଅ ନାହାନ୍ତି?
ହୁଁ? ନା ତିନିଟା ପୁଅ ଆଉ। ।
ତେବେ ଆଉ ଯାହା ପଇସା ସାନ ପୁଅ ପାଇଁ ଥିବ ଆଉ?
ଆଁ?
ଆଉ ଯାହା ପଇସା ସାନ ପୁଅ ପାଇଁ ଥିବ ଆଉ‌?
ଥିବ କଣ ସେବି ପାଉନାହାନ୍ତି କି?
ତାଙ୍କର ଷାଠିଏ ବର୍ଷର ରେଟାର୍ଡ ତାଙ୍କର ହେଲାଣି ସତାବନ ନା ଅଠାବନ।
ହଁ।
ଖାଇବା ଆଜି?
ତାଙ୍କ ପାଇଁ ଖୋଜା ଚାଲିଛି। ଗୋଟେ ଝିଅ ମିଳିଲେ ମତେ କହିବୁ ବାହାଘର କରିବା।
ଗୋଟେ ତିନି ମାମା କରିଥିଲେ।
ହାଟ।
କଣ ହାଟରେ?
ଆଉ ଆଉ କଣ ଦେଖେ? ତାକୁ କିଏ କରିବଲୋ? ସିଏ କହିବ ମୁଁ। ମୁଁ ଭିକ୍ଟୋରିଆ କିଛି କାମ ଦାମ କରିବନି କିଛି ନାହିଁ।
ହଁ ମାଗୁନୁ।
ଆଁ?
ମାମା ଶୁଣିବନି। ମାମା
ଆମ ଗାଁ
ହୁଁ।
ସିଏ ଶୁଣିବନି କଣ ତାର? ଉଁ ହୁଁ ତାଙ୍କର ହବନି କାରଣ ସିଏ ତା ଙ୍କର ଆଉ ଟିକେ କମ ହାଇଟ ମାନେ ଇଏ ମାମା ଅଧିକ ହାଇଟ ହେଇଯିବ।
ଓହୋ ଝିଅ ତ ମିଳିବା ଝିଅ ମିଳିବା ଭାରି କଷ୍ଟ।
ଫୋନ।
ଝିଅ ମିଳିବା ଭାରି କଷ୍ଟ।
ଝିଅ ମିଳିବା
ହୁଁ।
ହୁଁ।
ଆଜିକାଲି ଝିଅ ଗୋଟେ ପାଇବାଟା ବହୁତ କଷ୍ଟ ହେଇଗଲାଣି କିନ୍ତୁ ଭିଡିଓ ଫିଡିଓ
ତ ଡେଙ୍ଗା ଖୋଜିଥିବେ
ସେଇଟା ତ ମୁ ତ ପାଉନି? ମୁଁ ତ ପାଉନି ଆଉ କହିବି କଣ?
ସେଇଆ ପା କହୁଛି।
ଆଉ କଣ ମୁଁ ତ ଏତେ ହେଇଛିି ଆଉ ମ ସେ ମୁଁ ରାଙ୍ଗିରାଳି କୋଉଠି ଲାଭ କଣ ଆଉ? ଧରିକି ବୋଲିବୁ ମୁଁ ତ ଏତେ ହାଇଟ
ହଁ। ସେଇପା ଡେଙ୍ଗା ନହଲେ କୋଉଠି ହବ କି।
ସେଇଆ।
ଯେ କିନ୍ତୁ ମୁଁ କମ୍। ମୁଁ କିନ୍ତୁ ମୁଁ କମ ହାଇଟ ହେଲେ ବି ମୋ ମୋର ଇଛା ଥିଲା ମୁଁ ସ୍ୱାମୀ ହାଇଟେଡ ହେଇଥାନ୍ତୁ।
ତୁ ତ ଯେ ଅମିତା ବଚ୍ଚନ ଆଉ ଯଉ ଜୟା ବଚ୍ଚନ ଆଉ।
ତ ସେ ହେ ଏତେ ତଳକୁ ମତେ ନେନି କହିଲା ଅମିତା ବଚନ ଜୟା ବଚନ।
ଆଉ କଣ ଅମିତା ବଚନ ଜୟା ବଚନ। ଆଜିଠୁ ଏ ନା ଦେଲି ମୁଁ ଅମିତା ବଚନ ଜାୟା ବଚନ।
ଉଁ ହୁଁ ହୁଁ ହୁଁ।
ବାଦଶା। ବାଦଶା ର ନାଁ ଦିଆ ହେଲା ସେଥିରେ ପୁଣି କହୁଚୁ। କିଏ?
ହଉ।
ଏ ଯୋଉ ଇ ଇୟାର
ଏ ଷ୍ଟୁଡେଣ୍ଟ ଅଫ ହାଁ
ଆମର ଆମ ଗାଁ ରେ ଏଇ ଯୋଉ ୟାକୁ ଦେଖୁ ନା। ଏଇ ଆମ ଆମ ସାର ମାଛର
କଣ ତମ
ମାଝୀର ବଂଶର ଚେମା ହେରିକା ତାଙ୍କର ଯୋଉ ଦା ଭାଇ ଝିଅ ଗୁଡାକ ସେଇରା ବଢିଆ ଗୋ ବଢିଆ ଗୋରି ଗୋରି ଗୋଡାକ କଣ?
ଏ ଆଉ ଗୋଟେ ଅଛି ନା ଗୋରୀ ହେଇକି ଇଏ ଏ ଆରଟା ହେଲା ପୁରା ହେଟା କମ ହାଇଟ ଟା। ତା ବଡ ତା ସାନ ଭଉଣୀ ଟା
ତୁ ବାନ୍ଧିବୁ ମାନେ ତ ମୁଣ୍ଡ ଖରାପ ହେଇଯିବ।
ନା ମ ତାଙ୍କ କଥା ହୁଁ
ନା ନା ମୁଁ କହୁଛି ଯଦି ବି ବାନ୍ଧିିବ ମୁଣ୍ଡ ଖରାପ କରିଦେବେ।
ହୁଁ।
କାହିଁକି?
ତାଙ୍କର ଏତେ ବଡ ଜଏଣ୍ଟ ଫ୍ୟାମିଲି।
ପାରିବନି ଜଣେ ପାଗଳ ହେଇଯିବ। ସେ ସେ କହିବ କି ଭାଇ ତୁ ତୋ ବାଟରେ ରହ। ମୁଁ ମୋ ବାଟରେ ରହୁଚି। ତୁ ଆଉ କହନା ତ ଫ୍ୟାମିଲି କଥା ମୁଁ ବୁଝି ପାରିବିନି। ଗୋଟେ ଏମରଜେନ୍ସି ଗୋଟେ କେସ୍ ହେଇଥିବ। ଗୋଟେ ସେ ଏତେ ଜଏଣ୍ଟ ମାନେ ଇଏରେ ସେ ରହିଛନ୍ତି। ତୁ ଗୋଟେ ଯାଇକି ସାଙ୍ଗେ ସାଙ୍ଗେ ତୁ ଛିଡା ହେଇକି ଗଲା ବେଳକୁ
ଆରେ ଏବେ ମାନେ ଏବେ ବୋଲି ହେଲାଣି ଏବେ ଛଅ ମାସ ଖଣ୍ଡେ ହବ।
ହୁଁ।
ଏ ଛଅ ମାସ ତ ତିନି
ତିନି ମାସ କି ହବ ତିନି ମାସ କି ଚାରି ମାସ ହବ। ଏଇ ଆମ ଗାଡି ଟା ସୁଲଚୋକିଆ ଗା ଆ ଇଏ ହେଇଥିଲା। ଆ ମୁଁ ଘରେ କହିଲି ଯେ ସେ ସବୁ ଯେତିକି ମାନେ ଗାଁ ରେ ଯେତିକି ପିଲା ଥିଲେ ମୋ ନନାରେ ଯେତିକି ସାଙ୍ଗ ମାଇକିନା ଗୋଟେ ଯେତିକି ସାଙ୍ଗ
ସେ ସବୁ କୁ ଡାକି ଦେଇଥିଲେ ଯାଇଁକି ଇଏରେ ଯାଇଁକି ସବୁ କୋଡିଏ ଜଣ ଖଣ୍ଡେ ସେ ଯାଇଥିଲେ ତୋ ଦାଦା ବି ଯାଇଥିଲେ ସେଇଠିକି।
କୋଉଠି ଲ।
ଏଇ ସୁକିନ୍ଦା ସାରା ଏଇ ପୋଲିସ୍ ଷ୍ଟେସନ ହଁ ସୂକିନ୍ଦମ୍ ଷ୍ଟେସ ଏ ସେଇ ସୁକିନ୍ଦା ପୁଂ ପେଟ୍ରୋଲ ପମ୍ପ ରେ ଥିଲା ଗାଡି ଟା ପଛ ପଟୁ ଗୋଟେ
ଓହୋ ଏଇ ଯୋଉ ପହରଦିନ ଯୋଉ କେଷ୍ଟ ତ ପହରଦିନ ନା ଦି ଦିନ ଭିତରେ ସେଇଟା।
ଆଉ ନା ମଁ ପହର ଦିନି କୋହୁଚି ସେ ତିନି ମାସ ହେଲାଣି।